ହ୍ୟାଲୋ ହୁଁ। ହେଇ ନେଟୱର୍କ ରହୁନି ତ
ହଁ ବା ନେଟୱାର୍କ ରହୁନି କଟିଯାଉଛି ଏଠି ଦେଖ ଏନୁ ନେଟୱାର୍କ ଅଛି ସ କଲର ଟର ନଥିଲା।
ହଁ। ଆଉ ଯଉ ମୁଁ ଏ ଭାବୁଥିଲି ଝିଅ ଟା ଆସୁ ତ ଟିକେ ବୁଲାବୁଲି କଣ କରିକି ନେଇଥାନ୍ତୀ। ଆଉ ପୁରୀ ମଝିରେ ଥରେ ଯାଇଥିଲୁ ଯେ ଏବେ ପାଞ୍ଚ ଦିନ ତଳେ ଅ ହଁ ପାଞ୍ଚ ଦିନ ତଳେ ଯାଇଥିଲୁ ପୁରୀ ଫେରିକି ଆସିଲୁ ଭାରି। ଆ ମାନେ ଦେବସ୍ନାନ ପୂର୍ଣିମା ମଣ୍ଡରେ ସୋମବାର ସେ ନା ଆମେ ଯାଇଥିଲୁ ସ ରବିିବାର ଯାଇଥିଲୁ ଆର ରବିିବାର। ଆ ତ କଣ ହ ଫେରିକି ପଳେଇ ଆସିଲୁ ଆଉ। ହ ହେଟୁ ପୁଣି ଦିଟାରେ କହିଲେ କି ଦିଟାରେ ଖୋଲା ହବା ପାଇଁ। ମୁଁ ହେଲେ ଆମ କଲେଜ ଗୋଟେ ଷ୍ଟୁଡେଣ୍ଟ ଘର ପାଖରେ ମୁଁ ହେଲେ ସେଇଠିକି ଯାଇଥାନ୍ତି ଯେ ମେସ୍ ଷ୍ଟୁଡେଣ୍ଟ ପାଖକୁ ନ ଯାଇ ମୁଁ ତାକୁ ନ ଫୋନ କରିକି ମୁ ପଳେଇଛି। ଦେଖିଲା ଆଶିକି ମୁଁ ଫେରିକି ଆସିଲି ଆଉ। ହଁ ମୁ ସେଥିପାଇଁ ମୁକହିଲି ଆ ବେକାର ହେଇଗଲା ଆଉ ଯାଇଥିଲି ଯିବା ପୂର୍ବରୁ ହେଲେ କଲ୍ କରିଦେଇଥାନ୍ତି ମାନେ ମୋ ସାଙ୍ଗଟା ର କାମ ସରିଥିଲେ ହେଲା ଆଉ ଯାଇଥାନ୍ତୁ ହେଲେ ଦିଟା ଆସିକି। ଦେଖିଲା ଆଗକୁ କିଛି ହେଲାନି ତିନିଟା ରାତିରୁ ଉଠିକି ଗାଧା ବାଧା କରିକୀ ବାହାରିଲୁ ଗଲୁ ପାଞ୍ଚଟା ବେଳକୁ ହେଲା
ଠାକୁରଙ୍କୁ ଭେଟ କରିବାର ଯୋଗ ନଥିଲେ ଗଲେ ବି ସେଇ ଜାଗାରୁ ଫେରିକି ଆସିବାକୁ ପଡିବ ନୁଁହ। ମାନେ ଦେଖ ମୁଁ ବି ସେମିତି ଚାରି ଟା ରାତି ରୁ ଗାଧେଇକି ବାହାରିବି ଯେକୌଣସି ଗୋଟେ ଅସୁବିଧା ହେଇକି କ୍ୟାନସଲ ହେଇଯିବ ଯିବାଟା। ତିନି ଥର ବାହାରିଲିଣି ବାହାଘର ପରଠୁ, ତିନି ଥର ବାହାରିଲିଣି ବାହାଘର ପରଠୁ। ମୁଁ ବାହାଘର ପରେ ଜମା ବି ପୁରୀ ଯାଇନି।
ହଁ।
ମୁଁ ସେୟା ହିଁ କରୁଥିଲି ମୁଁ କହିଲି ଗୋଟେ ମୁଁ ଯେତଳେ ଦେଖ ମୁଁ ଆ ଆଗରୁ ପ୍ରତ୍ୟେକ ମାସ ଯାଏ ମନ୍ଦିର। ପ୍ରତ୍ୟେକ ମାସ, ହଁ ପୁରୀ ମନ୍ଦିର ପ୍ରତେକ ମାସରେ ଯାଏ। ଆ ମୁ କିନ୍ତୁ ରଥଯାତ୍ରା ମାସଟା ଯାଇପାରେନି। ଆଉ କାର୍ତ୍ତିକ ମାସ ଟା ଯାଇପାରେନି, ମୁଁ ଭାଲାଠୁ ମୋଠୁ ବଡ ତ ଯୋଉ ମାନେ ଇଏ କେଇ ନାହାନ୍ତି ମାନେ ପାପି ମୁଁ ଭାବେ ବୋଲି। ମାନେ ଠିକ୍ ଟାଇମ୍ ବେଳକୁ ରଥଯାତ୍ରା ଯେତେବେଳେ ବସିଥିବ ସେତଳେ ଦେଖି ଯାଇ ପାରେନି କି ଆମ ଯୋଉ ଇଏ ବି ହୁଏ ମୁଁ ଯାଇପାରୁନି ଯୋଉ ଆମର କଣ ହୁଏ।
ଉଁ କାର୍ତ୍ତିକ ମାସରେ ବି ଯାଇପାରେନି ହଁ।
କାର୍ତ୍ତିକ ମାସରେ ହବିଷାଳୀ ମାନଙ୍କର ଏତେ ଗହଳି ଯେ ଏଇ ନର୍ମାଲ ଲୋକ ଜମା ଯା ପଶି ହିଁ ପାରିବେନି।
ହଁ ଏଇ ଥର ବୋଧେ କାର୍ତ୍ତିକ ମାସରେ ମୁଁ କହିଲି ଯାହାହେଇଯାଉ ମୁଁ କାର୍ତ୍ତିକ ମାସରେ ଯିବି ଯାହା ହେଇଯାଉ ହେଲା। କିନ୍ତୁ କାର୍ତ୍ତିକ ମାସରେ ବୋଧେ କାର୍ତ୍ତିକ ମାସରେ ଗଲି। ଏଇ ଯୋଉ ଲାଷ୍ଟ କାର୍ତ୍ତିକ ମନ୍ଥ ରେ ମୁଁ କହିଲି କେବେ ଯାଇପାରେନି ସବୁବେଳେ ଆସୁବିଧା ହୁଏ।
ଖୁନ୍ଦା ପେଲା ଠେଲା ପେଲା, ଏମିତିରେ କାର୍ତ୍ତିକ ମାସରେ ଗଲେ ବି ଖୁନ୍ଦା ପେଲା ଠେଲା ପେଲା।
ହଁ କୁହ ମ ସବୁବେଳେ
ସବୁବେଳେ ଗହଳି।
ହଁ। କିନ୍ତୁ ସ ଆମ ମୁ ବି ତ କଲେଜ ରୁ ଦିଥର ଖଣ୍ଡେ ଗଲୁଣୁ
ହୁଁ।
କିନ୍ତୁ ବଢିଆ ସେ ଯାଇଛି ବଢିଆ ସେ ଆସିଚି। ଏ ଆମେ ଯାଇକି ପହଞ୍ଚି ଯାଉ ସେଠି ଛଅଟା ସାଢେ ଛଅଟାରେ ସାଢେ ଛଅଟାରେ। ଶୀତଦିନେ ନା। ସାଢେ ଛଅଟାରେ ପହଞ୍ଚି ଯାଉ‌ ପହଞ୍ଚି ଯାଇକି କଲେଜରେ ଗାଡି ପା ର୍କିଙ୍ଗ ରେ ଥୋଇ ‌କି ଜଗନ୍ନାଥଙ୍କର ଦର୍ଶନ ପାଇଁ ବାହାରୁ। ଆଉ ସମସ୍ତେ ମ୍ୟାଡାମ ମୁଁ ଆଉ ଜଣେ ମ୍ୟାଡାମ। ଏମିତି ଆମେ ବାହାରି ସାରିକି ମନ୍ଦିରରୁୁ ଯାଉ। ଆମ କଲେଜ ର ଷ୍ଟୁଡେଣ୍ଟଙ୍କ ପାଖରେ ସେଇ ଘର ହେଇିଟି। ତାକୁ ଫୋନ କରୁ ସେ ଆସିବ ଆସିଲେ ଆମକୁ ଆମ‌ ସ ଆସିକି ବୁଲା ବୁଲି କରି ଦେଇକି ଆସିବୁ ଆଉ। ହ ଉ ହଁ ସେଇଆା ଆଉ।
ମୁଁ ଏପଟେ ଆଠ ଗଡ ପଟେ ଯାଇଥିଲି ଏବେ ଭଟାରିକା ଭଟାରିକା ତ ଯାଇଥିବ।
ହଁ ଆମ ପାଖରେ ବା।
ହଁ ଆମେ ଯାଇଥିଲୁ ଭଟାରିକା ଏବେ ଏବର୍ଷା ଦିନେ ଯୋଉ ପ୍ରାୟ ଅଧିକ ବର୍ଷା ହେଲେ ହେଠି ପାଣି ଫୁଲ ଯାଏନି ମନ୍ଦିର ରେ ସବୁ ବର୍ଷ।
ହଁ।
ଠାକୁର କେଁତି ପୂଜା ପାଆନ୍ତି।
ମୁଁ କଇ ପାରିବିନି କେମିତି।
ନୁହଁ ଯାହେଲେ ମନ୍ଦିର ଆଳତି ହଉଥିବ ଧୂପଦିଆ ହଉଥିବ।
ହେଇଥିବ କେଁତି ଆଉ ଠାକୁରଙ୍କର କଁ ଗୋଟେ ପୁଜା ହେଇଥିବ ଆଉ। ମା ଙ୍କର ପୁଜା ସିଏ ତାଙ୍କର ଆଇଡିଆ ଖଟଉଥିବେ ଆଉ।
ମୁଁ ଏପଟେ ଯାଇଥିଲି ନାଇଁ ମଝିରେ ଥରେ ବାହାରିଥିଲୁ ଏମତି ଯି ବୁ ବୋଲି ସିଧାମୂଳା ଯୋଉ ସିଧାମୂଳା ନୁହଁ ତ ଯୋଉ ସାତକଶିଆ।
ହଁ ହଁ ହଁ ହଁ।
ସେପଟେ ନାହିଁ ସାତକଶିଆ ନରସିଂହପୁର‌ ପ
ହଁ ହଁ।
ଯିବୁ ବୋଲି ବାହାରିଲୁ ଯେ ଏମିତି। ଦିହି ପହରୁ ବାହାରିଲୁ ମୁଁ କହିଲି ଖାଇ ପିଇ ସାରିକି ବାହାରି ପଡିବା ଉପର ବାଲା ବୁଲାବୁଲି କରିକି। ଫୁଣି ରିଟର୍ଣ ଆସିବା ବାହାରିଲୁ ବର୍ଷା ହେଲା ପୁଣି ରହିଲୁ।
ଘରେ ସମସ୍ତେ ତ ଆଉ।
ନା ଆମେ ଆଙ୍କର ମୋ ର ଆସିଥିଲୁ ଯାଇଥେଲୁ ଯାଇଥିଲୁ ବୋଲି ଭାବିଥିଲୁ ଯିବୁ ବୋଲି।
ଆ ହଁ ହଁ।
ଏ ନୟାଗଡ ଯାଇଥିଲୁ ଯୋଉ ହେଇଛି ବୈଷ୍ଣବି ଦେବି।
ହଁ ସେଇଠି କି ମୋର ଯିବା ପାଇଁ ବହୁତ ଇଚ୍ଛା ଅଛି। ପାହାଡ ଉପରେ କି।
ହଁ ପାହାଡ ଉପରେ।
ହଁ ଗାଡ଼ି ଫାଡ଼ି ଯାଉଛି ନା କଣ କେମିତି।
ନାଇଁ ଗାଡ଼ି ତଳେ ରହିବ ପାର୍କିଂ ରେ। ତଳକୁ ହେଇଠୁ ଚାଲି ଚାଲି ଚାଲି ଚାଲି କେତେ ଗୁଡ଼େ ବାଟ ଯିବ ଅଳ୍ପ ବାଟ ମ ବେଶୀ ବାଟ ଲାଗୁନି। ଚାଲି ଚାଲି ଯିବ ତାପରେ ଉପରେ ଦର୍ଶନ କରିକି ହେଟି। ସି ଯୋଉ ବୈଷ୍ଣବ ଦେବୀ ତାପରେ ଭୈରବ ବାବାଙ୍କୁ ଦର୍ଶନ କରିକି।
ଭୈରବ ବାବା।
ଆଉ ହେଠି ଯୋଉ ଭୈରବ ବାବାଙ୍କର ନାହିଁ।
ଯାହା କଳ ସବୁ।
ହଁ ଭୈରବ ବାବା। ମାନେ ବୈଷ୍ଣବ ଦେବୀ କି ଯେ ମୁଁ କହିଲି ମୁଁ କହିଲି ଯଦି। ବୈଷ୍ଣବ ଦେବୀ କି ଚାଲ ପଳେଇବି ମୋ ହେତ ସେଦିନ ଖରା ଦିନ। ତାର ମୋ ମୁଣ୍ଡ କଁ ହେଲା ମୁଁ କହିଲି ହଁ ମୋ ବୈଷ୍ଣବ ଦେବୀ ମନ୍ଦିରରୁ ତ‌ଆଇଲିଣି ଭୈରବ ବାବା ହେଟେ ଥାଆନ୍ତୁ ମ। ଚାଲ ପଳେଇବା ଘରକୁ ଆଉ ମୁଁ ଯାଇପାରିବିନି ଚଢ଼ିକି। ପାହାଡ଼ ଉପରକୁ ଏପଟ ପାହାଡ଼କୁ ଚଢ଼ିକି ଏପଟେ ଆଉ ଚଢ଼ିଲା ଆସିକି ଗୋଡ଼ ହାତ କଣ ହେଇଯାଉଛି ନା? ମୁଁ କହିଲି ଆଉ ଚଢ଼ି ପାରିବିନି। ତାପରେ କହିଲେ ଏଇ ଠାକୁରଙ୍କୁ ବୈଷ୍ଣୋ ଦେବୀ କି ଦର୍ଶନ କରିକି ଯିଏ ଭଭୀରୁ ବାବାଙ୍କୁ ଦର୍ଶନ ନ କରିବ ତାହେଲେ ତାର ଦର୍ଶନ ସିଦ୍ଧ ନୁହେଁ। ମାନେ ଏଟା ଦର୍ଶନରେ ଯିବ ନାହିଁ। ତାର ହେଇଥିପାଇଁ ପୁଣି ବାଧ୍ୟରେ ପୁଣି ହେମିତି ଗୋଡ଼କୁ ଧରି ଧରି ଚଢ଼ିଲି ଇଏ କହିଲେ ଏଠି ତ ଚଢ଼ି ପାରୁନ ତମକୁ ଯଦି କାଶ୍ମୀରୀ ବୈଷ୍ଣ ଦେବୀ କି ନେବ ତମେ ତ ରହିବ ଜମା ଯାଇପାରିବ ନି।
ହଁ।
ସେ ଯାଇଥିଲେ କାଶ୍ମୀରେ ଡ୍ୟୁଟି ପଡ଼ିଥିଲା କାଶ୍ମରରେ ବୈଷ୍ଣଦେବୀ କଠି ଡ୍ୟୁଟି ପଡ଼ିଥିଲା ଥିଲା ସେ ବୈଷ୍ଣ ଦେବୀଠାରେ ବୁଲିବାକୁ ପଳେଇଥିଲେ ସେମାନଙ୍କର କଣ ଯୁଆଡ଼େ ଡ୍ୟୁଟି ପଡଡେ ହାଡେ ବୁଲିବାକୁ ଦିଲ୍ଲୀ ଡ୍ୟୁଟି ପଡ଼ିଥିଲା ଦିଲ୍ଲୀ ଯାଇକି ଇଣ୍ଡିଆ ଗେଟ ଯାଇ ତାଜମହଲ ଯାଇ ଚାରି ବୁଲାବୁଲି ସରିଲାଣି ମୁଁ କହିଲି ହଁ ଏକୁଟିଆ ଭଲ ବୁଲାବୁଲି କରିବାକୁ ହଉଛି ମୁଁ ଆଉ ଏଠି ବସିଥିବି ଚୁପ୍ କିିନା।
ଅଜି ଟିକେ ଚୁଟିରେ ନା।
କହିଲେ କେଦାରନାଥ ମୁଁ କହିଲି କେଦାରନାଥ ମୁଁ ଯିବିନି ତମେ ତମର ଯାଉନ ନା ବାଇଶି କିଲୋମିଟର ତମେ ଚାଲି ଚାଲି ଯିବ ମୋର ଏତେ କେଦରନାଥ ଏଇ ଚ ପାହାଡ଼ ଚଢ଼ା ଚଢ଼ି ମତେ ଏରା ଭଲ ନୁହେଁ ଏଇ ଜାଗାରା। ମତେ ଏମିତି ନେଇକି ଯାଇଥାନ୍ତି ସିମିଳିଝର ଗୋଟେ ଜାଗାଟେ ଅଛି ହେଲା କି। ଶିମିଳି ଝରଣା ହେଠି ଝରଣା ପାଣି ବହୁଛି ଶିମିଳିଝର। ହେଇ ବୈଷ୍ଣୋଦେବୀ ଗଲା ଆସିକି ବାଟରେ ବୈଷ୍ଣୋ ଦେବୀ ମନ୍ଦିର ନୟାଗଡ। ହଁ ହଁ ହେଲା କି ହେରାନେଲ ମୁଁ ଯଦି ମତେ ମୁଁ ତ ମନା କରୁଚି ମତେ ପାହାଡ଼ ଆଉ ମୋଆଡୁ ଚଢ଼ି ଚଢ଼ି ମୋ ଗୋଡ଼ କଣ ହେଇଗଲାଣି ମୁଁ ଆଉ ପାହାଡ଼ ଜାଗା ଯିବିନି। ଇଏ ବୋପା ପୁଣି ହେଇଟା ଗୋଟେ ପାହାଡ ଯେ ହେଇଟା ଗୋଟେ ଉଚ୍ଚା ଉଚ୍ଚା ପାହାଡ ହେଇଛି ମୁଁ ଚପଲ ପିନ୍ଦିକି ମୁଁ କହିଲି ମୁଁ ଚପଲ ପିନ୍ଦିକି ଚଢି ପାରିବିନି। ଚପଲ ଧରିକି ହାତରେ ସେଠୁ ଉପରକୁ ଚଢ଼ିଲି ମତେ ଏଇ ପାହାଡ଼ ପାହାଡ଼ ଜାଗାରା ଭଲ ନୁହଁ। ବୁଲା ବୁଲିକି ଚଢ଼ା ଚଢ଼ିକି ବି ଏରା ଗଡ଼ି ଆସିବୁ ଯଦି ଆଉ ଜୀବନ ବଞ୍ଚିବ କି ତଳକୁ କୁଆଡ଼େ ପୁଣି ଆଖି ପାଉନି ମାନେ ମୁଁ ଏତେ ବାଟ ଧୀରେ ଧୀରେ ମାନେ ନୁହଁ ହାତରେ ଚପଲ ଧରିକି ଏତେ ବାଟ ଚଢ଼ି ଗଲିଣି ଯେ ତଳକୁ ଅନେଇଲା ଆସିକି ମୋ ମୁଣ୍ଡ କଣ ହେଇଗଲା। ମତେ ହେଇଥିପାଇଁ ପାହାଡ଼ ଜାଗାରା ଭଲ ନୁହଁ। ଏବେ ଗଲେ ବୋପା ମା ମରିଯିବ ମଣିଷ।
କୋଉଠି ଗଲେ ବୈଷ୍ଣବି ତ?
କଣ?
ବୈଷ୍ଣବି ଦେବୀ ମନ୍ଦିର ନା କୋଉଠିକି?
ନାଇଁ ନାଇଁ ବୈଷ୍ଣବ ଦେବୀ ଟିକେ ଆଇଲା ଆସିକି ତାପରେ ହେଡେ ପାର୍ଟରେ ଆଉଗୋଟେ ଅଛି ଶିମିଳିଝର।
ଆଉ
ସେଇଟା ଯିବା କଥା ନୁହଁ ସେଇଟା ସେଇଠି ନୁହଁ ଗୋଟେ ପାହାଡ଼ଟେ ଖାଲି ଭଳିଆ ହେଇଛି ପାହାଡ଼ ମୁଣ୍ଡିଆ ଟେଏ। ଏଇ ଉପରୁ ଝରଣା ଯଉ ଝରଣା ବହୁଛି। ହିଁ ଯେ ଝରଣାରା କଣ ଦେଖ ଦେଖିବାକୁ ଯିବ ହେଠି ଯଉ ଝରଣା ଯିବ ଯଦି କେନ୍ଦୁଝର ସାନା ଘାଗରା ବଡ ଘାଗରା ଏରା ଝରଣା। ଗୁଣ୍ଡିଚା ଘାଇ ନୁହଁ ଏଇଟା ଗୋଟେ ଜଙ୍ଗଲ କୋଉ ବିଲ ଜାଣିଚ ପୁଣି ବିଲରେ ଗଲୁ ବାଇକି ନେଇକି ବିଲ ରାସ୍ତାରେ।
ହଁ ସାନଘାଗରା ବଡଘାଗରା କଣ ଏତେ ସୁନ୍ଦର ଏତେ ସୁନ୍ଦର
ସେୟା ପରା ବହୁତ ସୁନ୍ଦର ଜାଗା ଆଉ ସେଠିକି ଆସିବାକୁ କୁ ମାନେ ମନ ହବନି ଗଲେ ପୁଣି ଦେଖିବାକୁ ଝରଣା ସାଇଟିରେ ଠିଆ ହବ ବହୁତ ଥଣ୍ଡା ଲାଗିବ ବି।
ହଁ ଯାଇଥିଲି ମୁ ବହୁତ ପସନ୍ଦ ବୁଲି ଯାଇଥିଲି। ମାନେ ସାଙ୍ଗସହ ହେଲା ଆ ଫଟ ମାନେ ବହୁତ ସାରା ଫଟୋ
ହୁଁ ହଁ ହେଇତିଆ ଝରଣା ଯିବ ଗଲ ହରା ଝରଣା ଦେଖିଲ। ଏଇ ଝରଣାରେ ଯିବ ଏଠି ପାହାଡ ମୁଣ୍ଡିଆ ଫୁଣ୍ଡିଆ ଚଢିବ ଖସିଆସିବ ଯଦି ଆଉ ଜୀବନ ବଞ୍ଚିବ।
ଯାଇକନି ଏଇ ଯୋଉ ଡାବର ଫୁଲଟ ସେତ ଭଲ ଝରଣା ଗୋଟେ ଅଛି। ସେଇଠି ଇନ୍ତ୍ରେଷ୍ଟିଭ।
ଏଇଠି ଦଶପଲାରେ ବି ଅଛି ଦଶପଲ୍ଲାରେ ଏଠି ଅଛି ଯୋଉ ଯୋଗୀ ଯୋଗିନୀ ଛୁଆଟ ଖଣ୍ଡଟପଡାରେ ନା କ।
କଣ ଚୁ
ଯୋଗୀ ଯୋଗିନୀ ଯୋଉ ଝରଣା ଅଛି।
ଓହୋ ମୁଁ ଜାଣିନି।
ଆଉ ଏଇଠି ଗୋଟେ ଦଶପଲାରେ ବି ଅଛି ରତ୍ନଭଣ୍ଡା ୱାଟରଫଲ୍।
ଓହୋ ୱେଟର
ଦଶ ଯେଉଁ ରତ୍ନଗଣ୍ଡା ୱାଟରଫଲ୍।
ଓହୋ ହଁ କି ସମ
ହଁ ଏପଟେ ଭଲ ଭଲ ଜାଗା ଅଛି ଆଉ ଗୋଟେ ଯୋଉ ଭୀମରା ପାହାଡ ଅଛି ଭୀମଙ୍କର ପାଦ ଚିହ୍ନ ପ ଥିଲା ସେଠି ଗୋଟେ ଭୀମଙ୍କର ଷ୍ଟାଚୁ ହେଇଛି ସେଠି କୋଉଠି ଗୋଟେ ଯାତ୍ରା ହଉଛି ସେ କହୁଛନ୍ତି ସେଇଟା ଗୋଟେ ଉଚ୍ଚା ପାହାଡ଼ଟେ ଉଠି ଉଠି ଗଲେ ତାଙ୍କ ଷ୍ଟାଚୁରା ଦେଖିକି ଆସିବ ତା ପାଦ ଚିହ୍ନ ଦେଖୀକି ଆସିବ।
ହଁ।
ମୁ କହିଲି ଉଠୁ ମତେ ପାହାଡ ଉଠି ଉଠି ଯିବୁ ତାଙ୍କ ପାଦ ଚିହ୍ନ ଦେଖିବାକୁ ଏଠି।
ତାର
ଭୀମ ଭୀମ ଯୋଉ ଭୀମ କିଏ ନଥିଲେ କି।
ହଁ ଭୀମଙ୍କ ପାଦ ଚିହ୍ନ।
ଭୀମଙ୍କ ପାଦ ଚିହ୍ନ ତା ନାଁ ହଉଛି ଭୀମ୍ରା ପାହାଡ।
ହଁ ୱା
ଭୀମଙ୍କର ଗୋଟେ ଷ୍ଟାଚୁ ହେଇଛି ଆଉ ଭୀମଙ୍କ ପାଦ ଚିହ୍ନ ପଡିଛି ହଁ ଯେ ଭୀମଙ୍କର ବୋଲି କାର ବୋଲି କେମତି ଜାଣୁଛନ୍ତି ଲୋକମାନେ।
ନୁହଁ କହୁଛନ୍ତି ହନୁମାନଙ୍କ ହଁ ହଉ ମାନିବା ଲୋକଙ୍କ କଥାକୁ ମାନିବା। ହନୁମାନଙ୍କର ପାଦ ଚିହ୍ନ ହନୁମାନଙ୍କର କି କାହାର କେମିତି ଯାଇଲ।
ହଁ ସ ସତରେ ପଥିବେ କେ ଯା ବିି ଆଇଥିବ ଆଉ।
ହଁ।
ବିନା ନହଲେ ହେଇପାରିବ।
ହୁଁ।
ହେ ମୁଁ ଏଇଥିପାଇଁ କୁହେ ତମ ସେପଟେ ବଢିଆ ବଢିଆ ଜାଗା ଅଛି।
ହଁ ଆମ ଏଇ ଦଶପଲା ପଟେ ଭଲ ଭଲ ଜାଗା ଅଛି।
ହଁ ହ ହଉ ଠିକ୍ ଅଛି ଆଉ ରହୁଛି